ହ୍ୟାଲୋ ହଁ ସାଗର ଭାଇ ଭଲ ଅଛ।
ହଁ ଭଲ ଅଛି କଣ କରୁଚୁ?
ଏଇ ଆସିଥିଲି ଟିକେ ପଡିଆକୁ ଖେଳିବାକୁ ଯେ କଣ ବର୍ଷା ବର୍ଷା ଉଠେଇଲାଣି। ଘରେ କହିଛି ପକୁଡି ଟିକିଏ ଛାଣ ଘରୁ ଯାଉଚି ଆଉ କଣ କରିଆ।
ଆଉ ମୁଁ ବାହାରିକି ଯାଉଛି ପଡିଆକୁ ଯାଇକି ଖେଳିିଆ।
କଣ ବର୍ଷା ଉଠେଇଲାଣି ଆଉ କଣ ଆସିବ।
ହଁ ଭାଇ ଯାଇ ଟିକେ ଖେଳିଦବା ବର୍ଷା କଣ ଉଠେଇଲେ।
ସେଇ ତ ଆଉ ହଉ ଆସ ଦେଖିବା କଆଁ ହେଉଛି କଣ ଗାଡି ମଟର। ପାରେ ଶୁଭିଲାଣି।
ଏଇ ସମୟରେ କିଉଟେ ଯାଇକ ଆଇ ପିଏଲ ଲଗେଇ ଦେଖୁଚି।
ଆଉ କଆଁ ସବୁ ଭଲ।
ହଁ ଭଲ ସବୁ ଜାଗା ଭଲ ଷ୍ଟୋମ ତମ ପାଖରେ ବୋଧେ
ହଁ ହଁ ଷ୍ଟୋମ ଟା ମୁଁ ଆଣି ଦେଇଛି ଥୋଇ ଦେଇଛି ଷ୍ଟ କୁ
ଚିକୁ ଆସିଲାଣି।
ନା ସେ ଆସିନି ମୋଟା।
ଆ ଗେଡ଼ାଇ।
ନାଁ ଗିଡ ହେଇ ଯାଇଛି ଯାତ୍ରା ଯାତ୍ରା ପଡା ନା ଚୁଛି ତ। ବ୍ୟାଟ ଟା ୟା ପାଖରେ ଅଛି ଚିକୁ ଟିକୁ ନେଇକି ଯାଉଛି ହଁ ସେ ଫି ଗୋଟେ ଶୋଇଚି ଧରିକି ନେଇକି ଆ
ଘରେ ଶୋଇଚି।
ହୁଁ।
ଟା ଖାଲି ଶୋଇଲା ଖାଇ ପିଇକି ଖାଲି
ଆ ଖାଲି ବିରିୟାନୀ ଦରକାର ଖାଇବା ପିବା ଦରକାର।
କିଛି କାମ ଧନ୍ଦା ନାଇଁ। ଆଉ ଆଉ କଣ ବଲ୍ ଫଲ
ଭଲ ଫଲ ଏଇ ଜଗା ଭାଇ ଜଣେ ଅଛନ୍ତି। ସେ ଜାଣିଥିଲେ।
ଆଣିଥିଲେ?
ହଁ।
ଆଚ୍ଛା ଆଚ୍ଛା ହଁ ଭଲ ଲୋକଟା ଆଣୁଥିବ ଆଉ।
ହୁଁ ଭଲ ଲୋକଟା ଆଣୁଥିବ। ହଁ ସିଏ ଭଲ ଲୋକ ଜଣେ ଯେ
ଆଚ୍ଛା।
ଆଉ କଣ କରୁଚ ତମେ?
ମୁଁ ଏଇଠି ବସିଚି। ବାହାରାରୁଥିଲି ତ ଯିବି ବୋଲି ସେଇ ଜାଗା
ହୁଁ। ଆଉ କୁହ ଆଉ କଣ ଖବର କୁହ?
ଖବର କଣ ଏ କଲେଜ ଖୋଲିବ ମତେ ତ ଭଲ ଲାଗୁନି। ଏତେ ଦିନ ହେଲା ହିଁ। ପାଠଶାଠ ସବୁ ଭୁଲିିବାଲି ଗଲେିଁ କଲେଜ ଯାଇ କଣ ପଢ଼ିବି?
ହୁଁ। ହୁଁ।
ଆଉ ତୋ କଲେଜ କିଛି କଣ ଖୋଲା ଖୋଲି କିଛି ନାଇଁ?
ହାଁ?
ତ କଲେଜ କିଛି କେତେବେଳେ ଖୋଲିବ?
କଲେଜ କଥା କିଛି କହି ହଉନି ଆଉ କଣ କରିବି?
ହୁଁ।
ଆଁ?
କେତେବେଳେ କେତେବେଳେ କଣ କଲେଜ ଖୋଲିବ କହୁନ?
କଲେଜ ସେଇ ଅଠର ଉଣେଇଶି ଆଡେ ଖୋଲିବାର ଅଛି ବାକି ଦେଖାଯାଉ କଣ ହଉଚି। ଆଉ ବର୍ଷ ଖରା ଯଦି ହେଲା ତାହେଲେ ବଢିବ। ନହେଲେ ଏମିତି କଥା ଆଉ କଣ?
କଣ ସ ମିଟର ଏକଜାମ୍ ନାହିଁ?
ହୁଁ?
ସେମିଷ୍ଟର?
ସେମିଷ୍ଟର?
ହୁଁ।
ସେମିଷ୍ଟାର ଆମର କଣ ହୁଏ? ଆମର ପା ଫ୍ୟାନାଲ ଏକଜାମ୍ ହୁଏ।
ଓ ତମର ନାଇଁ ପରା ପ୍ଲସ ଥ୍ରୀରେ ସେମିଷ୍ଟାର ନା।
ହଁ ହଁ ପ୍ଲସ୍ ଥ୍ରୀ ହଁ ତମର।
ହଁ ଆମର ତ ସେକେଣ୍ଡ ସେମିଷ୍ଟାର ହବ। ଆମର ତ କଣ ପ୍ରଶ୍ନ ପତ୍ର ଲିକ୍ କରିଦଉଚନ୍ତି ବଢିଆ
ହ।
ବଢିଆ ସୁବିଧା ପ୍ରଶ୍ନ ପତ୍ର ଲିକ୍ କରି ଦଉଚନ୍ତି। ପିଲା ବିନା ପଢିକି ଯାଇକି
ସିଏ ପାଞ୍ଚଟା ବେଳେ ଆସିବେ। ଲଗାମ ଉଠଉନାହାନ୍ତି। ବର୍ଷା ଉଠେଇଲାଣି ଘରେ ପକୁଡି ଖାଇକି ଶୋଇବଣୀ। ତମେ ଯାଅ ଘରେ ପକୁଡି ଖାଇବ ଶୋଇବ। ଆମେ ଆଇଚୁ ବସିକି ଯିବୁ ଏଇନା ପବନ ଟିକେ ଖାଇକି। ଆଉ ଖେଳବାକୁ ଯାଇଚୁ? ହଁ ହଁ କୁହ ଏ ଜଣେ ଆସିଥିଲେ ଭାଇ ଜଣେ।
ଆଚ୍ଛା।
ହଁ।
ବଲ ଫଲ ସେ ଆଣିଛନ୍ତି।
ବଲଫଲ ଅ ଭାଇ ବଲ୍ ଆଣିଛ ବଲ୍ ଆଣିଛ ନା ବଲ୍ ଆଣିନାହାନ୍ତି।
ସେଇ ଟିଲୁ ବାଇରେ ଦି ତିିନି ଖଣ୍ଡେ ପଇତା ଅଛି ଯାଉନୁ ଆଣିକିଆସିବା।
ହେ ମୁଁ ଯାଇଥିଲି ସଖାଳବେଳା ଯେ କାଇଁ ନଥିଲା।
ତା ବାଇରେ ତ କଣ ସବୁ ଯାକ ସାପ ବୁଲୁଛନ୍ତି ସେଇଠୁ ତ ଟିକେ ଡର ଲାଗୁଛି। ନହେଲେ ଯାଇକି ଆଣନ୍ତେ।
ହୁଁ।
ନା କଣ କହୁଛୁ?
ଉଁ।
କଣ କହୁଛୁ ସେଇଆଟି?
ହଁ ସାପ ଫାପ ଅଛନ୍ତି ଡର ଲାଗୁଛି ଆଉ ଚୋ ଚୋଟ ଫୋଟ ମାରୁଥିବ ଆମେ ସେଇଠିି ଠିଆ ଫଟୋ ହେଇଯିବା।
ହଁ ଆଉ ମୋଟୁ କେତେବେଳେ ଆସିବ?
କିଛି ନାଇଁ କଣ ତାଙ୍କ କଥା କହିବୁ ଆଉ
ତାକୁ ଟିକେ ଶିଘ୍ର ଡାକେ ମୁଁ ତ ବାହାରିକି ଆଇଲିଣି ପହଞ୍ଚିବା ପହଞ୍ଚିବା ହେଇଗଲିଣି ତାକୁ ଟିକେ ଡାକେ।
ହୁଁ।
ହୁଁ।
ହଁ ଦେଖିବା କଣ ତରା ଉଦୟ ହେଲାଣି ଦେଖା ଯାଉଛି ସେପଟୁ ଥାମ୍ନାରୁ ଦେଖାଯାଉଛି ଖରା ଏଟା ବାହାରିବ।
ସେ ଆମ ଟ୍ୟୁସନ କରୁନାହାଁନ୍ତି ଟ୍ୟୁସନ କରୁନାହାଁନ୍ତି।
ଆଁ।
ଆମ ଟ୍ୟୁସନରେ କଣ ହେଇଛି ଜାଣିଛୁ?
କଣ?
ସେ ମୋର ଗୋଟେ ସାଙ୍ଗଟା ଆମ ଟିଉସନରେ ରହୁଥିଲା।
ହୁଁ।
ମାନେ ସାରେ ବନ୍ଦ କରି ଯାଆନ୍ତି ସେ ସେଠି ରହେ ଶୋଏ ସେଠି।
ହୁଁ।
ହେଲା ସେ ଟିଉସନରୁ ଏସିି ଚୋରି ହେଇଯାଇଛି।
ହୁଁ।
ହେଲା ତାପରେ ଇଏ ମାଷ୍ଟ୍ର କଣ କରିଛି ସେ ପିଲାଟାକୁ ଧରିଛି ନାଇଁ ନାଇଁ ତୁ ମୁଁ ଏସି ନେଇକି ତମ ଘରେ ନଗେଇଛୁ। ହେଲା ତାକୁ ଏମିତି ତାପରେ ଚୋରିର ନାଁ ଦେଉଛି ଚୋରିର କେସ୍ ଦଉଛିି କହୁଛି ତୋତେ ପୋଲିସରେ ବାନ୍ଧେଇଦେବି ଏଇଭଳିଆ କଥା ଆଉ ଆଉ ଇଏ କଣ ଏଠି ସୋମ୍ନା ଭାଇତ ଏଠି ଦେଖାଗଲେଣି ଆଗରେ ଟିଲୁ ଭାଇ ଆଉତ ସବୁତ ମଜ ମଉଜ ମସ୍ତି କରୁଛନ୍ତି ଆଉ
ଖାଇବା ପାଇଁ ବରା ଫରା ଆଳୁଚପ ଖାଇବେ
ଖାଇପିଇକିତ ବହୁତ ମାନେ ଦୁର୍ବଳରେତ ପେଲି ହଉଛନ୍ତି ମାନେ ଆଉ କଣ କହିବା?
ହୁଁ। ବର୍ଷା ହେଲାଣି ଘରେ ପକୁଡି ଖାଇ ସୁଅ।
ଆରେ ସେ ତମରସେ ଯୋଉ ପାଚେରି ପଛପଟେ ଯୋଉ ପଡି ଯାଇଥିଲା ବଲଟା
ଇଏ ଖରା ପଳେଇବ ଦେଖିବ ହଁ କୁହ?
ହଁ ମୁଁ କହିଲି ପାଚେରି ସେପଟେ ଯୋଉ ବଲଟା ପଡିଯାଇଥିଲା।
ସିଏ ଜଣେ ମଉସା ରହୁଛନ୍ତି ସିଏ କଣ କରୁଛନ୍ତିନା ନେଇଯାଉଛନ୍ତି ଯାହା ପଡୁଛି ତାଙ୍କ ନାତି ପାଇଁ ତାଙ୍କର ଗୋଟେ ନାତି ହେଇଛିତ ସେ କହୁଛନ୍ତି ମୁଁ ମୋ ନାତି ସେଥିପାଇଁ ସଂଗ୍ରହ କରି ରଖିବିି ସିଏ ଖେଳିବ ବଡହେଲେ
ତାଙ୍କୁ ଗୋଟେ କହୁନୁ ସେଠି ଗୋଟେ ମ୍ୟୁଜିୟମ ତିଆରି କରିଦିଅନ୍ତେ। ସେ ସବୁ ବଲଗୁରା ମାନେ ଯଉଠି ରଖନ୍ତି ତାକୁ ସେଇଠି ତାଙ୍କ ନାତି କେବେ ବଡହବ ତାଙ୍କ ନାତି କେବେ ବଡହବ? ସେ ବଲରେ ଆସିବ ଖେଳିବ
ବଇଛନ୍ତିତ କେଜାଣି କଣ ବୁଢା ଲୋକ ବଇଛନ୍ତି।
ତାଙ୍କ ନାତି ବଡ ହବାଯାକେ ବୁଢା ବଞ୍ଚିଥିଲା ଦରକାର
ହୁଁ,
ଆଉ,
କହୁନୁ କୁହ ଆଉ କେମିତି କଣ ଭାଗ୍ୟ ତମର ତମରତ ବହୁତ ଭାଗ୍ୟବାନ ଲୋକ ତମେ ବଢିଆ ପୁରା ଚାଲିଚ ତମର
ତୁ ପୁଅ ଟିକେ ଆରେ ମୁଁ ରାସ୍ତାରେ ଚାଲି ଚାଲି ଯାଉଥିଲି ମୁଁ ଦିଟଙ୍କା ଟେ ପାଇଲି ଆଉ ଫାଷ୍ଟ ଟାଇମ ପାଇଁ ଆରେ ତଳେ ପଡିଥିଲା ମୁଁ ଜାଣିନି ମୁଁ ପାଇଛି
ଉଁ ହୁଁ ଆଉ ଦେଲନି ଆମକୁ ଟିକେ
ଦେବି ଆଉ କଣ ମତେ ଭଲ ଲାଗୁନି ଦେବି କଣ ଟଙ୍କାତ ପାଇଲେ ଆଉ ଫୁଣି କଣ ଦୁଇଶହ ଟଙ୍କା ପାଇଲା ଭଳିଆ କଥା କହୁଛୁ ମୁଁ ପହଞ୍ଚିବା ପହଞ୍ଚିବା ହେଇଗଲିଣି ଏଇନା କୋଉ ଜାକେ ହେଲୁଣି ନା ତୁ ପଡିଆ ପଡିଆରେ ଅଛୁନା ଆ ମୋଟୁକୁ ଟିକେ କଲ୍ କରିକି ଟିକେ ଡାକେ ସିଏ ଟିକେ ଆସୁ ଆ ଦିଜଣ କଣଖେଳିବା ତାକୁକହ ବ୍ୟାଟ ଫ୍ୟାଟ ଆଣିକି ଆସିବ
ହୁଁ ତାକୁ କହୁଛି ମୋଟୁକୁ
ହଁ ସେମିତିତ ଭଲ ଲାଗିବନି
ହୁଁ କଣ ଡାକ ଶୁଣିବାପାଇଁ
ଆଚ୍ଛା।
ହୁଁ ଆଉ କୁହ ଆଉ କେମିତି କଣ? ଆଉ ୱିକେଟ ଆଉ ବଲଟା ଆଣିଚୁତ
ବଲତ କଲେକ୍ସନ କରି ଆଣିଦବା
ହଁ ହଁ ଆସ ସେ ରଞ୍ଜନ ଫଞ୍ଜନ ଦେଇଦେଇକି ଆସିବି ତାପରେ କଲେକ୍ସନ କରିବା ଆଉ
ନାଇଁ ଏଇଠେ ତ ତ ଟିଲୁ ଭାଇ ସୋମ୍ୟ ଭାଇ ପୁରା ମଉଜ ମସ୍ତି କରୁଛନ୍ତି ଆଉ ଆଜି ବୋଧେ ଆର ସି ବି ପୁଣି ଥରେ ଫାଇନାଲ ଜିତିଗଲା ଆଙ୍କରତ ମାନେ କହନି କହନି
ତାଙ୍କର ସବୁଦିନ ଆର ସି ବି ଫାଇନାଲ ଜିତୁଛି।
ଆଉ କଣ ଆସିବି ମାନେ ଜିତିବ ମାନେ ଭାଇ ଇଏ ଆଉ ରଖେଇଥୋଇ ଦେବେନି ଆଉ ଆରଥରକ ଆଉ ଗୋଡ ତଳେ ଲାଗିଲାନି ସିଧା ଘରକୁ ପଳେଇ ଆସିଲା। ମାନେ ଆରସିିବି ଜିତଲା ବୋଲି ଏମାନେ ଭୋଜିଭାତ କଲେ ଖାଲି ଆରସିିବି ପିଲାଙ୍କୁ ବି ଡାକିଲେ। ଯଉମାନେ ସବୁ ଆର ସିି ବି ପିଲା।
ହୁଁ-ହୁଁ,
ଫୋନ କରିଦବୁ କାଳେ ଆଦିତ୍ୟକୁ ଡାକିଦେଇଥିବ କି କହିବ ସେକଥା
ହୁଁ,
ଇଏ ଦେଖୁନୁ
ହୁଁ।
ଆଉ କଣ ଏପଟେ କଣ ଏମିତି ମେଘ ଘାଉଁରେକି ଆଇଲାଣି ଖେଳ ହବ କି ନାଇଁ କେଜାଣି?
ମୁଁ ତ ଘରେ କହିଦେଇଛି ପକୁଡି ଖାଇକି ଶୋଇବି ଏ ମେଘ ଆସିବ।
ଘରେ କହିଦେଇଥା ଘରେ କହିଦେଇଥା ଗଲା ବେଳକୁ ମୁଁ ବି ଯିବି ମିଶିକି ଖାଇଆ।
ହୁଁ ହୁଁ ହଉ କହିଦଉଛି କହିଦେବି ଘରେ ବା
ଆଚ୍ଛା ହଉ ମୋଟୁ କେଜାଣି କେତେବେଳେ ଆସିବ କେଜାଣି?
ଏଇ ମୋଟୁ ଆଇଲା ଏ ମୁଁ ଇଏ
କିଏ ଆସିଲା?
ଗୋପାଲ।
ଆଚ୍ଛା ଆଚ୍ଛା ଗୋପାଳ ଆଚ୍ଛା। ଆଉ ଆଉ ପିଲା ଫିଲା ଆସନ୍ତୁ ପିଲା ଆସନ୍ତୁ ମୁଁ ସେଠି ଯାଇକି ପହଞ୍ଚିବି ଆଉ ଆ ଷ୍ଟମ୍ପ ନଥିଲା କାଇଁ ପ-ପଥର ପଥର ଥୋଇକି ଖେଳୁଥିଲ।
ହଁ ଆଉ ପଥର ପଥର ଥୁଆ ହେଇ ଖେଳା ହବ ବୋଧେ ଆଉ।
ଅ ହ ସେ କଣ ସେପଟ ପଟେ ଯାଇକି କଣ ଖେଳିବ ବୋଲି କହୁଥିଲେ ପୁଣି କଣ ଏପଟେ ଆଇଲଣିଁ।
ସେପଟେ ପଟେ କଣ ଭଲ ଲାଗିଲାନି?
କେଜାଣି ଗନ୍ଧଉଚି ତ?
ଓହୋ। ଆଉ ଆଜି କଣ ଖାଇବାପତ୍ର କଣ କଣ ହେଇଥିଲା?
ଆଜି ହେଇଥିଲା ଅଣ୍ଡା ଝୋଳ ଟିକେ ଭାତ ଟିକେ ଏମିତି ଆଉ।
ଅଣ୍ଡା ଝୋଳ ହେଇ ଥିଲା ନା?
ହୁଁ ହେ ଆଉ ଗୋଟେ କିଏ ଆଇଲାଣି? ଏ ଆଇ
ଦି ଭାଇ ଆସିଲେ?
ହଁ।
ହଁ ସିଏ ଆସନ୍ତୁ ଆସନ୍ତୁ ମୁଁ ଯାଇ ପଛରେ ମୋର ଯାଇ ପହଞ୍ଚିବି ଆମର କଣ ଅଛି? ସେଏ ଯିଏ ଆଇଲା ଆମକୁ କିଛି ମିଳିବାର ନାହିଁ ଆମେ ଭାଇ ସେମିତି ଆସିବା ସେମିତି ବସିକି ଯିବା। ସେ ପୁଣି ଆଜି କ୍ୟାପଟନ ତୁ ଆଜି କ୍ୟାପଟନ ହ ନହେଲେ ଭାଇ ପୁଣି ମରିବୁ।
ମୁଁ ତ ହେବି ଆଉ।
ହଉ କାଲି ତ କିଛି କଣ ମିଳୁନଥିଲା ଦେ ଦେଖାଯାଉ କାଲି କଣ ହଉ
ହୁଁ ହୁଁ।
ଆଚ୍ଛା ହଉ। ମୁଁ ତ ଦେଖିବା ପହଞ୍ଚିବା ପହଞ୍ଚିବା ହେଇଗଲିଣି ମୁଁ ତାହେଲେ ଯାଉଛି।
ହୁଁ।
ଆଚ୍ଛ
ଆସିଥିଲେ ପଳେଇଲେ ଆସିଥିଲେ କଣ କହିଲ ମୁଁ ଜା ଚାରି ଟା ଭଳିଆ ବୁଲିକି ଆସି ପଳେଇଲେ। ବ୍ୟାଟ ତ ନାହିଁ ବି ବଲ ତ ନାଇ। ବ୍ୟାଟ ନାଇଁ କି ବଲ୍ ନାହିଁ।
ହୁଁ କଣ କହୁଛନ୍ତି କଣ କହୁ
ହଁ କହୁଛନ୍ତି ବଲ କଲେକ୍ସନ ହବ।
ବଲ କଲେକ୍ସନ ହବ ନା। କହୁଛ ଭାଇ ମୋ ପାଖରେ ଟଙ୍କା ଟେ ନାଇଁ ସେ ଯୋଉ କହୁଥାନ୍ତୁ।
ହୁଁ।
ସେ ତାଙ୍କର ଯଦି ପଇସା ସେ ଦବା କଥା କହୁଛନ୍ତି ସେ ତାଙ୍କର ଦଉଥାନ୍ତୁ।
ହୁଁ।
ଏ କଣ କହିଲୁ?
ଫୋନ ଦେବି? ହଁ।
ଆଚ୍ଛା ହଉ ହଉ ରହିଥା।
ହୁଁ ହୁଁ।
ହଉ।